ହାଲୋ।
ଆଜ୍ଞା ପ୍ରଣାମ।
ପ୍ରଣାମ ଭାଇ କଁ ଖବର।
ହଁ ଭାଇ ଭଲ ଆଉ।
ମୁଁ ବୋହୁତ ଦିନି ପରେ ଫୋନ କରିଚି ଆଉ ଗପ
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଖବର କଣ।
ହଁ ଏଇ ଭଲ ଆଉ ବର୍ଷା ତ ହଉଚି ଏ
ହଉଛି ବସିଛୁ ଆଉ। ଆଜ୍ଞା ଆଜ୍ଞା ଆମେ ତ ଏ କ୍ୟାମ୍ପରେ ଆସିଚୁ ଏନ୍ ସି ସି କ୍ୟାମ୍ପରେ ଆମର ଆସ୍ ଚୁ ଆମେ ତ ଆଜି ଆସି ଆଜି ଆସି ପହଞ୍ଚିଚୁ ତ ଏଠି ଆମେ ଏଇନା ଦଶ ଦିନି କାତିବୁ ଆ ଇ ଫାଷ୍ ଦିନ ଯେହେତୁ ଫାଷ୍ ଦିନ ଯେହେତୁ ବହୁତ୍ ଫାଙ୍କା ଥିଲାରୁ ଆପଣଙ୍କୁ ଟିକେ କଥା ହେବୁ ତ ଭଉତ୍ ତୁ ମନ ପଇଲା ତ ସେଇଥିପାଇଁ ଯାଇଥିଲି କଥା ହେଇଗଲୁ ଆଉ ହଁ।
ଓହୋ ହଁ ଆଉ କଣ ଖାଇଥିଲେ କଣ?
ଆଜ୍ଞା ଆଜ୍ଞା ଖାଇଥିଲୁ ଭା ଆଜ୍ଞା। ଆଜ୍ଞା ଖାଇଥିଲୁ ଭାତ ଡାଲି ଖଟା ହେଇଥିଲା। ଆଉ ଗୋଟେ ଭେ କୋଉ ଭେଜେରେ ହେଇଥିଲା ଗୋଟେ ଇଏଟା ହେଇଥିଲା ଭେଜର ଗୋଟା ଘାଣ୍ଟ ଟାଇପର ଗୋଟେ ହେଇଥିଲା ଆଉ ପାମ୍ପଡ ହେଇଥିଲା ଆଉ ଏବେ ଏଇନା ରି ଥେଚମେଣ୍ଟ ବି ଆମ ଆଜ୍ଞା ଆଜ୍ଞା। ଆଜ୍ଞା ବର୍ଷା ଆଜ୍ଞା ହଉଛି ବର୍ଷା।
ଓହୋ ଉଁ ଆଉ ଆଉ ତ ଗାଁ ତର ସାରା ପ ଆଉ କଣ ଖା ଆଉ କଣ ଯୋଉ ଇଏ
ଆଜ୍ଞା ଆଜ୍ଞା।
ମୁଁ କହିଲି ବୁଲାବୁଲି ଜାଗା କଣ ଅଛି ସେଠି କି?
ନା ବୁଲାବୁଲି କଁ ଏଇ ତ ଦଶ ଦିନି ପୁରା କ୍ୟାମ୍ପ ଭଳି ଯେନ୍ତି ହୁଏ ଆମେ ସେଇଭଳି ରହିକିନା ଏନ୍ତି ପୁରା ରହିବୁ ଆରି ଭିତେରେ ଖାଇବୁ। ଶୋଇବୁ ବସିବୁ ଏଇଠି ସବୁ କାମ କରିବୁ ଆରି ଭିତେରେ ଆଉ ଆଉ ବୁଲିବୁ
ଉଁ ହୁଁ ଟିକେ ଅସୁବିଧା ହବ ଏଇନା ତମୁକୁ ଆଉ ନା। ହାଲ୍ ଆଉ ରଜେରେ କୁଆଡେ ବୁଲାବୁଲି କରିଆକୁ ଯାଇଥିଲେ।
ଆଜ୍ଞା ଆଜ୍ଞା ଯାଇଥିଲି ଆଜ୍ଞା। ପ୍ରଥମ ଦିନ ତ କୁଆଡେ ଯାଇପାରିନଥିଲୁ ଯେହେତୁ ଆମ କତିରେ ଗାଡି ଫାଡି ନଥିବାରୁ ଆମେ ଘରେ ବସିଥିଲୁ ଆଉ ସେ କେଣ୍ଡ ରଜଦିନ ଆମର ଏଇ ଏନ୍ ସି ସି ପିଲା ଆମୁକୁ ଡାକିଥିଲେ। ଯେହେତୁ ଆସ ଯିବା ଗୋଟେ ମନ୍ଦିର ଯିବା ତ ଆମ ସେଇ ଗାଁ ପା ଖେରେ ଗୋଟେ ମିନି କେଦାରନାଥ୍ ବେଲେ ବି ଗୋଟାଏ ଅଛି ସେଠିକୁ ଯାଇଥିଲୁ। ଆଉ ଲାଷ୍ଟ୍ ରଜଦିନ ଯାଇଥିଲୁ କାପିଳାସ କପିଳାସ ଯାଇଥିଲୁ। ଏମିତି ଆମର ଏଇଭଳି ରଜଟା କଟିଲା ଆଉ।
ତାହେଲେ ବହୁତ୍ ଭଲରେ କଟିଛି ନା ରଜଟା।
ଆଜ୍ଞା ଆଜ୍ଞା।
ହୁଁ ହୁଁ ଆମେ ସେମିତି କୁଆଡ଼େ ଯାଇନୁ ମ ରଜରେ। ହଁ ମୁଁ ଖାଇଥିଲି ଭାତ ଡ଼ାଲି। ଆଉ ଭେଣ୍ଡି ଆଳୁ ଭଜା ଆଉ ଆଳୁ ଚକ ଚ଼କଡା ଯୋରା ଦଳା କୁହନ୍ତି ଆଉ। ଭର୍ତ୍ତା ଯୋଉଟା କୁ
ଆଜ୍ଞା ଆଜ୍ଞା ଓଡ଼ିଆ ଉଳିଆ ଆଉ ଖାଇଛନ୍ତି ଆଉ।
ହଁ ପଖାଳ ପଖାଳ ଖାଇଯିବେ ଆଉ କୋଉଦିନ ଗଲେ କୋଉଦିନ ଆଜି ନା କାଲି ଗଲେ?
ଆଜ୍ଞା ଆଜି ଆସିଛୁ ସକାଳୁ ଆସିଛୁ। ଅଁ ସାତଟାରୁ ଆସି ଏଠି ପହଞ୍ଚିଲୁ। ଆଜ୍ଞା ଘରଲୋକ ତ ଯେହେତୁ ଉଠି ନଥି ନା ଘର ଲୋକତ ଯେହେତୁ ଉଠି ନଥିଲେ ତ କଣ କରିବି ତାପରେ ତ ବିସ୍କୁଟ ଦିଟା ଥିଲା ଖାଇକି ଆସିଥିଲି ବାହାରେ ଦୋକାନ ଆସିକି ଦୋକାନ ଆସିକି ଗୋଟେ ଅଁ କଫି ଗୋଟେ ପିଇଥିଲି ଆଉ ଗୋଟେ ବିସ୍କିଟ୍ ବିସ୍କିଟ୍ ଗୋଟେ ଖାଇଥିଲି। ଆଉ ଥଣ୍ଡା ଗୋଟେ ପିଇଥିଲି ତାପରେ ବସ୍ ରେ ବସିଲା ବେଳକୁ ଦହିବରାଟେ ଦହିବରା ଟା ଖାଇକି ବସିକି ଆସିଲି ଆଉ।
ଓ ହଁ ହଁ ହଉ ଯାହାହେଲେ ଏମିତି ଟିକେ ଘର ଖାଦ୍ୟ ଟିକେ ମ ମନେ ପଡ଼ିବ ତମର ଆଉ ନାଁ?
ଆ ଆଜ୍ଞା ଦଶଦିନ ଏଇନା ତ ପଢିବ ନିଶ୍ଚିନ୍ତ ପଡ଼ିବ। ତ ଏଇନା ଦଶଦିନି ଏମିତି ଖାଦ୍ୟ
ନାଇଁ ଆମର ସେମିତି ଭାଇ ରଜରେ କିଛି ଆମର ସେମିତି ବୁଲାବୁଲି ନଥିଲା ଏଇ ଘରେ ରହିକି ସାଙ୍ଗମାନଙ୍କ ସହିତ ବଜାର ଫଜାର ବୁଲାବୁଲି କଲୁ ଟିକେ। ଆଉ କୁଆଡ଼େ ବେଶୀ ବୁଲାବୁଲି ନାହିଁ।
ଆଜ୍ଞା ଆଜ୍ଞା।
ବେଶୀ କୁଆଡ଼େ ଯାଇନୁ ତାପରେ ଏବେ ଏବେ ମନ୍ଦିର ଗୁଡ଼ା ହେଇଛି ଜାଣିଛ ନା ଜଗନ୍ନାଥ ମନ୍ଦିର ଆମର ଏଠି ଚଣ୍ଡିଖୋଲ ଆଗକୁ। ଚଣ୍ଡିଖୋଲ ଆଗକୁ ଗୋଟେ।
ଆଜ୍ଞା ଆଜ୍ଞା ସେ ଦେଖିଥିଲି ଏଇ ଅନଲାଇନ୍ ରେ ଆସିଥିଲା ଭିଡ଼ିଓ ରେ ଆସି ଆସିଥିଲା ଦେଖିଥିଲି ଆଜ୍ଞା।
ହଁ ସେଇଠିକି ଆମର ଯିବାର ଅଛି ଆରି ଭିତରେ ମିନି କେଦାରନାଥ ମୁଁ ପାଖରେ ଥାଇକି ବି ଯାଇପାରୁନି ବହୁତ୍ ଥର ଚେଷ୍ଟା କଲିଣି ମାତ୍ର ଥରେ ଯାଇଥିଲି। ଆଉ ଜମା ବି ଯାଇପାରୁନି ମାନେ ଆଉ ଚେଷ୍ଟା କରିବି ଆଉଥରେ ଯିବାପାଇଁ। ଭଲ ଜାଗା ତାପରେ
ହେଇଗଲାଣି। ଆଗରୁ ତ ଯେମତି ଥିଲା ନାଇଁ ଏ ଏ ବର୍ଷ ଟିକେ ବହୁତ୍ ସୁନ୍ଦର ହେଇଗଲାଣି ତ ଦି ବର୍ଷ ପାଖାପାଖି ହବ ହେ ହେଲାଣି ଏବେ ଯାଇଥିଲୁ ଜଜ କୁ ବହୁତ୍ ସୁନ୍ଦର ହେଇଗଲାଣି ତା ସେଟା ଜାଗା ଟା ସେଟା ଇଏଟା ପୁରା ବହୁତ୍ ସୁନ୍ଦର କରି ସାରିଲାଣି ତ ଆହୁରି ଭଲ ବି କରିପାରିବେ। ଯାହା ଭାବୁଛି ତ ପୁରା କେଦାରନାଥ ର ପୁରା ଡିଜାଇନ୍ ତାକୁ ଦେଇଛନ୍ତି। ବୋହୁତ ଭଲ ହେଇଛି ଏଇଠି ଆମ ଚଡ଼ିଖୋଲ ପା ଚଣ୍ଡିଖୋଲ ବା ଆପଣ କହୁଛନ୍ତି ଫେଣି ଜଗନ୍ନାଥ ରେ ବି ଇଏ ହେଇଗଲାଣି।
ହଁ ଜଗନ୍ନାଥ ମନ୍ଦିରଟା ଭଲ ହେଇଚି ବଢିଆ ମନ୍ଦିରଟା ହେଇଚି। କିନ୍ତୁ ଯେତେବେଳେ ସେ ମନ୍ଦିର ପ୍ରତିଷ୍ଠା ହୋଉଥିଲା ଯେତେବେଳେ ଦାରୁ ଆସିୁଥିଲା ଠାକୁରଙ୍କର ସେତେବେଳେ ଆମେ ଯାଇଥିଲୁ ମୋ ସାଙ୍ଗ ମାନଙ୍କ ସହିତ ଜଣ ସହିତ ଜଣ ଯାଇଥିଲି ବୋହୁତ ଲୋକ ହେଇଥିଲେ ବ ବଢିଆ ଜାଗା ଫାଙ୍କା ପ୍ଲେସ ଟା ଉଁ ଫା ଫାଙ୍କା ଜାଗା ଟା ପୁରା ବଢିଆ ବଢିଆ ହେଇଛି ଭଲ ଭଲ ଯିବା କେତେବେଳେ ଦେଖିବା। ମୁଁ ଆସ କେବେ ତମେ ରିଟର୍ଣ ରୁ ଦେଖିବା କେତେବେଳେ ଯିବା ଆଉ। ହ ଆଉ ରାତି ପାଇଁ କଣ କେମିତି କଣ ଭୋଜି ଭୋଜି ରାତି ପାଇଁ କଣ ଭୋଜି ଫୋଜି କଣ?
ତ ରାତି ପାଇଁ ତ କିଛି ଖାଦ୍ୟ ମେନୁ ଦିଆ ହେଇଚି। ଯେହେତୁ ଆମେ ଦେଖ ମୁଁ ଦେଖିନି ଯେହେତୁ ମୁଁ ଆମ ପିଲାଙ୍କୁ ନେଇକି ଆସିଛି ତ ତାଙ୍କ ମାନଙ୍କ ଦାୟିତ୍ଵ ଟା ମୁଁ ଏଇନା ନେଇକି ଆସିଛି ଦଶ ଦିନ ହେନା ତାଙ୍କୁ ମୁଁ ହେଇକି ଆସିଛି ସିନିଅ ଯ ଯେହେତୁ
ଓ ଆପଣ ସବୁ ସବୁ ବଡ ପୋଷ୍ଟରେ ବୋଧେ ଅଛନ୍ତି? ଓ ହୋ ହ ହ।
ଆଜ୍ଞା ତାଙ୍କ ମାନଙ୍କ ଦାୟିତ୍ଵ ପାଇଁ ମୁଁ ଯାଇନି ମେନୁ କତିକି ତ ରାତିରେ ରାତିରେ ଆଜି ନନଭେଜ ର କିଛି ଜିନିଷ ହବ ମାନେ ଆଇଁଷ ଟାଇପ ର କିଛି କିଛି ଜିନିଷ ଆଜି ହବ ତ ଆଜି ସେଇଆ ଅଛି ଆଜି ହବା ଆଛି ତ ଦୂରରେ ରୋଷେଇ ହାଣ୍ଡି ଶାଳ ରେ ଆଇଥିଲି ଦେଖଥିଲି ହେଠୀ ଅଣ୍ଡା ଯୋଉ ଛୁଆ ହେଇଥିଲା। ତ ରାତି ପାଇଁ ସେ କଣ କରିବେ ସିଏ ଆଉ ତ ଆମେ ତ ଆଇଁଷ ଖାଉନୁ ତ ବର୍ଷେ
ତମେ ଖାଉନ ଯାହା ହୋଉ ବୋହୁତ ଭଲ ମୋର ବି ସେୟା ମୁଁ ତ ଏ ଦେଢ ବର୍ଷ ହେଇସାରିଲାଣି।
ଆଜ୍ଞା ଆଜ୍ଞା।
ଭଲ କଥା। ଅ ମାଇଁଷ ଛାଡି ଦେଇଛ ତାପରେ ଆମର ଏଇଠି ଧରୁଛନ୍ତି ମାଛ ମାଛ ଫାଛ ନଈରେ ସବୁ ଧରୁଛନ୍ତି ଲୋକ ମାଛ ଏଇ ବର୍ଷା ହୋଉଛି ନା ଲୋକ ମାଛ ଧରୁଛନ୍ତି ଏଠି ମାଛ ଧରୁଛନ୍ତି ବୋହୁତ ଏଠି ଲୋ କ ଅଛନ୍ତି ଧରୁଛନ୍ତି ଭଲ ଲାଗୁଛି ଦେଖିବା ପାଇଁ କିନ୍ତୁ ଏମିତି ଖାଏ ନା ବାସ। ମୁଁ ଖାଇଏନି ମତେ ଭଲ ଲାଗେନି।
ଆଜ୍ଞା ମତେ ବି ଆଇଁଷ ମୁଁ ମୁଁ ବର୍ଷେ ତଳେ କଥା କୋହୁଚୀ ଯେ ମତେ ବି ବୋହୁତ ପସନ୍ଦ ଥିଲା ମୁଁ ବୋହୁତ ଖାଉଥିଲି ସାଙ୍ଗ ମାନଙ୍କ ସହିତ ବି ଏଠି କରିଥିଲି ବୋହୁତ ଖାଉଥିଲି। ତ ଏବେ ବି ମତେ ମତେ ବି ମାଛ ଧରିବା ପାଇଁ ବି ବୋହୁତ ଭଲ ଲାଗେ। ତ ଏବେ ତ ଆଉ ପଶିବା ପାଇଁ କୋଉଠି ଟିକେ ଇଛା ହୋଉନି କି ତାକୁ ଖାଇବାକୁ ବି ଚାହୁନି ମ ତାକୁ ଛାଡ଼ିଲା ପରେ କିଛି ବି ନାଇଁ ଏ ଆମର ଆମ ଖାଦ୍ୟା ଆମେ ଖାଉଚୁ। ଭାଇ ଆମ ପ୍ରକୃତି ଆମକୁ ଯାହା ଦୋଉଛି ସେଇଆକୁ ମୁଁ ଆମେ ଖାଇବାଠୁ ଠିକ୍ ତାକୁ ତ ଗୋଟେ ଇଏ କରିଦେନୁ ଆଉ ଆଜ୍ଞା।
ଓ ହଁ ହଁ ବୋହୁତ ଭଲ ଅଛି। ଯାହୋଉ ଭଲ ଚିନ୍ତାଧାରା ଜଣକୁ ଗୋଟେ ଜୀବକୁ ମାରିକି ଖାଇବା ଆମେ ସିଏ ଆମେ ଯେମିତି ଗୋଟେ ଯିବ ସିଏ ବି ଗୋଟେ ଯିବ କଣ ଗୋଟେ ଯିବଟାକୁ ମାରି ଖାଇଲେ ହେଲେ ମିଳିବ।
ଆଜ୍ଞା ଆଜ୍ଞା ସେଇଥି ପାଇଁ ତ ଆମେ ଶଖୁଆ ଯାହା ଦଉଛି ଆମ ପାକୃତି ଆମକୁ ଦଉଚି ତାକୁ ହିଁ ଆମ ଆମେ ଖାଇପାରିବା ତ ତାକୁ ବି ଆମେ ଆ ଇଏ କରିପାରିବା ତ ସେ ଏଥିପାଇଁ କାଇଁ ବି ଆମ ଗଟେ ବହୁତ ସେ ଆଇଁଷଟି ସେଥିପାଇଁ ଆମେ ବର୍ଷେ ହବ ଛାଡି ସାଇଲୁଣି ତ ତାକୁ ତ ଆଉ ଖାଇହବନି। ଆ ସେଇ ଆଜି ତ ହେଇଚି ସେଇଆ ଆଜି ସେଇ ହେଇଛି ଗୋଟେ ଆଇଁଷ ବୋଲି ଜିନିଷ ହେଇଛି ତାର ସାଧା ବି ତ ହେଇଥିବ ଏଠି ଆମର। ତ ସବୁ ହୁଏ ଆଜ୍ଞା ଆଜ୍ଞା। ଆଜ୍ଞା ଆଉ ଆଜ୍ଞା ଆପଣଙ୍କ ସେଠି ଘର ଘର ପାଖେରେ ସବୁ ଅଛି।
ହଁ ଜାଗା ମରି ପାଖେରେ ଅଛି ମୋର ମଣ୍ଡପ କଣ ଅଛି ଅଛି କଲ୍ୟାଣ ମଣ୍ଡପ ଗୋଟୋ ବୋଲି ଅଛି। ମନ୍ଦିର ନାହାକାଣୀ ମ ଅଛି ଆଉ ନଈଟା ପାଖ ପାଖରେ ରହୁଛି ବ୍ରିଜ ଫିଜ ରହୁଛି ଭଲ ପ୍ଲେସ ତାପରେ ଆମର ଏପଟେ ପୁରୁଷୋତ୍ତମପୁରୁ ବୋଲି ଗୋଟେ ମନ୍ଦିର ଅଛି ସେପଟେ ପାହାଡ଼ ତାପରେ ଯାହା
ଜାଲଗିରି ପ ପାହାଡ଼ ବୋଲି ଗୋଟେ ଅଛି ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଆ ଆଜ୍ଞା ଆପଣଙ୍କ ଖେଳ ଭଳିଆ କ୍ରିକେଟ କୋଉ ଖେଳକୁ ଆପଣ ବହୁତ ପସନ୍ଦ କରନ୍ତି?
ନାଇଁ ମୁଁ ପ ଶୁଣ ପସନ୍ଦ ଶୁଣ ପସନ୍ଦ ତ ମୁଁ ବହୁତ ଖେଳ ପସନ୍ଦ ମୋର କିନ୍ତୁ ମୁଁ ଏମିତି ଖେଳେନି ଯାଏ ମୁଁ ଗାଁରେ ପିଲା ଖେଳନ୍ତି ମୁଁ ବଲ ଫଲ୍ ତାଙ୍କୁ ଆଣିକି ଟିକେ ଟିକେ ଆଣିକି ଦିଏ ଖେଳେନି ମାସେ ମୁଁ ଖେଳେନି ବାସ ଗୋଟେଇ ଗାଟେଇ ଆଣିକି ଦିଏ ମାନେ ଭଲ ଲାଗେ ଛୁଆ ଖେଳିଲା ବେଳେ ଆଉ। ହୁଁ ଯା ହଉ ମୁଁ ଆଶା କରୁଚି। ହଁ ଭାଇ ତମେ ଏଇ ଯୋଉ କ୍ୟାମ୍ପ ରେ ଯାଇଚ ଭଲ ନିଶ୍ଚିନ୍ତ ଗୋଟେ ଚାକିରି କର ଭଲ ଚାକିରି।
ଆଜ୍ଞା, ଆ
ଠାକୁରଙ୍କୁ ଡାକୁଚି ଠାକୁରଙ୍କ ପାଖରେ ଗୁହାରି ହଁ
ହୁଁ ଯା ହଉ ଆପଣଙ୍କ ତ ସହିତ କଥା ହଉଥିବାରୁ ମତେ ବହୁତ ଖୁସି ଲାଗୁଯି।
ହାଁ ହାଁ।
ପରେ ଗୋଟେ ଜଣଙ୍କ ସହିତ କଥା ହେଇ ବହୁ ଆନନ୍ଦ ଲାଗୁଛି ତ
ଉପର ଆଉ କିଏ ଯାଉ ଯାଇଛନ୍ତି କି?
ଆଜ୍ଞା ଆଜ୍ଞା ମୋର ଗୋଟେ ସାଙ୍ଗଟେ ବି ଏଠିକି ଆସିଚି ମୁଁ ଯୋଉଠି ମୋର ଚା ମୋ ଛୋଟ ବେଳ ସାଙ୍ଗ ମୁଁ ଯା ସ୍କୁଲ ରେ ପଢିକି ଯା ଆସି ସିଏ ବି ଏଠି ପଢେ ତାର ବି ସେ ଏନ୍ ସି ସି କ୍ୟାମ୍ପ ସିଏ ବି ଏନ୍ ସି ସି କରିଚି ମୋରି ସହିତ କ୍ୟାମ୍ପ ଆସିଚି। ମୁଁ ଯୋଉ ରୁମରେ ରହୁଚି ସେ ସେଇ ରୁମରେ ଅଛ ଆମ ଗୋଟେ ରୁମରେ ଆମେ ଦି ଜଣଯାଙ୍କ ହିଁ ଅଛୁ।
ହଁ, ହଁ, ହଁ ବଢିଆ କଥା। ଖୁସି ବାସିରେ ରହିିଯାଉଥିବ ଦଶ ଦିନି ପଳେଇବ କେତେ ବେଳେ ଜଣା ପଡିବନି ଭାବୁଛି।
ଆଜ୍ଞା ଦଶ ଦିନ ବହୁତ ଶୀଘ୍ର ପଳାଏ ଜଣା ପଡେ ନା ଆଜ୍ଞା। ଆଜ୍ଞା ଦଶ ଦିନି ତ ପଳାଇବ କେମିତି ଜଣା ପଡ଼ିବନି ତ ଏଇନା ଫାଷ୍ଟ ଫାଷ୍ଟ ଆସିଚୁ ବହୁତ ଇଏ ଲାଗୁଚି। କାଁ ଘର ଛାଡିକି ଆସିଚୁ ଇଏ କରୁଚୁ ସେ କରୁଚୁ ବହୁତ ଲାଗୁଚେ। ଯୋଉ ଦିନ ହେଇଯିବ ନଅ ଦିନ ହେଇଯିବ କି ଆଠ ଦିନି ହେଇଯିବ ତ ସେତେବେଳେ ବି ଭାବି ଆମେ କେତେ ଦିନି ଆସିଥିଲୁ?
ହୁଁ ମାନେ ଏଇଟା କଣ କହିଲ ରହିଯିବ ଗୋଟା ମାନେ କଣ କହିଲ ଗୋଟା ରହିଯିବ ବୁ ମାନେ ହେଟା କଣ ସ୍ମୃତି ଭଳିଆ ହଁ ସ୍ମୃତି ଭଳିଆ ମନରେ
ଯୋଉ ଆଜ୍ଞା, ଅଲଗା ଅଲଗା ଇଏରୁ ଆ ଜାଗାରୁ ଆସିଛନ୍ତି ସବୁ ତାଙ୍କ ସହିତ ତୁ ଦଶ ଦିନ ତାଙ୍କ ସହ କାଟୁଛୁ ତ ଆଉ ଗଲା ପରେ ବି ତାଙ୍କୁ ଟିକେ ଇଏ ହଉଛି ଆଉ। ଯାହା ହଉ ଆପଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ତ ଆଉ ରହୁଛି ଆଉ କେତେବେଳେ ଫେଣି କଥା ହବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।